ହଁ ହ୍ୟାଲୋ। ହଁ ଗୁଡ଼ ମୋର୍ନିଂ।
ଭେରି ଗୁଡ ମର୍ଣିିଂ କଣ କରୁଛନ୍ତି।
ମୁଁ ଏବେ ରୋଷେଇ ପାଇଁ ଟିକେ ପ୍ରିପାରେସନ ରୁଛି।
ଆଚ୍ଛା।
ରଷେଇ ଆ ତ ସାଧା କରିବି ରବି ବ ଆମେ ନନଭେଜ ତ ଖାଉନୁ ସାଧା। କରିବି ଛୁଇଁ ବାଜିବି ଡାଲି କରିବି ଭେଣ୍ଡି। ଭଜା ଟିକିଏ କରିବି ଆଉ।
ଓହୋ।
କରିବି।
ଅ ହଁ। ସବୁବେଳେ ଅରୁଆ ଖାଆନ୍ତି ନା।
ନାଇଁ ନାଇଁ ନାଇଁ ପ୍ରାୟଭ ଟାଇମ୍। ରୁହନା ନାଇଁ। ଜିରା ରାଇସ୍ ଟା ଉଷୁନା ଟା ବେଶୀ କେବଳ ନନଭେଜ ହେଲା ଦିନ ଉଷୁନା ହୁଏ ଆରୁଆ ସେଇ ଭାତ ଟା। ଉଷୁନା ବହୁତ ଟାଇମ ବସେ। ଯେ ତାପରେ ସେ ମୁଁ ହଜବେଣ୍ଡ ବି ଉଷୁନା ତ ଖାଇବାକୁ ଭଲ ପାଆନ୍ତିନି। ହୁ ସେଥିପାଇଁ ଆଉ ଖାଲି ମୁଁ ସୁନା କରେ ମତେ ଖାଇବାକୁ ପଖାଳ ଭଲ ଲାଗେ ମୁଁ ଟିକେ କରେ।
ତାଙ୍କୁ।
ହେ ହଉ ଆଉ ତମ ରୋଷେଇ ବଷେଇ ସରିଲାଣି ସବୁ।
ନାଇଁ ମୁଁ ଭାତ ଡ଼ାଲମା ବସେଇଛି ଆଉ। ପୋଟଳକୁ ଟିକେ। ଟିକିଏ ମସଲା ଦିଆଯିବ।
ହୁଁ ହୁଁ ତମ। ତମେ ଖାଉନକି ରବିବାରେ ତମର ଆଇଁସ।
ହୁଁ ଖାଆନ୍ତି ଯେ ଆମର। ଯାଇଛନ୍ତି ଆମ ଶଶୁର ଆଣିବା ପାଇଁ। ଆଣିଲେ ହବ ଆଉ ହଁ।
ହୁଁ ଓହଃ।
ମୁଁ ସାଧା କରିଛି ହଁ ହଁ। ଜଳଖିଆ କରିସାରିଲୁଣି। ପଖାଳ ଆଜି ଖାଇଲୁ ଭଜା ପଖାଳ ଆଳୁ ଭଜା ପଖାଳ ଭାତ।
ଖରାଦିନେ ପଖାଳ ଖାଇବ ହିଁ ଶାନ୍ତି। ମୁଁ ବି ଭାବିଚି ଆଜି ଟିକେ ପଖାଳ ଖାଇବି ସେ ଅରୁଆ ଭାତ। ଲେମ୍ବୁ ଫେମ୍ବୁ ପକେଇକି।
ହଁ ହଁ।
ଖାଇବି ଆଉ।
ପିଆଜ ଟିକେ।
ଓହଃ ପଖାଳ ହାତଠୁ ସୁଖ ଆଉ କଉଠି ନାହିଁ।
ହୁଁ ହଁ ସେଇଆ ଵା।
ଖରାଦିନରେ ଯେତେ ଯାହା ଖାଅ ଦେହ ଖରାପ ହେବ କିନ୍ତୁ ପଖାଳ ଖାଇଲେ ଦେହ ଖରାପ ହେବନି।
ହଁ। ପଖାଳ ବି ଆମକୁ ଦିଶୁ
ମୁଁ ପଖାଳ ମତେ ଭଲ ଲାଗେ ମତେ ଏତେ ଥଣ୍ଡା ପାଇଁ ମୁଁ ଖାଇପାରୁନି ଆଉ ଯଦି ବାସି ପଖାଳ ଖାଇଦେଲି ମାନେ କାଲି ରାତିର ଭାତଟା ଯଦି ସକା କାଳେ ମୁ ଖାଇଦେବି ପୁରା ମୋ ଦେହ ହାତ ପୁରା ଥଣ୍ଡା ହେଇଯିବ ମାନେ ପୁରା ହୁଁ ପୁରା ଥଣ୍ଡା ତ ହେଇଯିବ ଆଉ ଆଉ ସଜ ପଖାଳ ଖାଇଲେ ହଁ ସେ ଏମିତି ଖାଉଛି ଆ ସେଏମିତି କଣ ଟେଷ୍ଟ ଲାଗିବ ବାସି ପଖାଳ ଯୋଉ ମଜା ସେଇଟା କଣ ଖାଇବା କଥା ଆଉ। ବାସି ପଖାଳ ମୋର ଖାଇବାକୁ ସବୁବେଳେ ଇଚ୍ଛା ଥାଏ କିନ୍ତୁ ଖାଇପା ଏବେ ତ ଆମେ ମୁଁ ତ ଭୁବନେଶ୍ୱରରେ ରହୁଛି ସ୍ୱାମୀ ସ୍ତ୍ରୀ ଆଉ ଯେତେ ହୁଁ ଦିଟା ଝିଅ କାଲି ମତେ କଥା ହେଇଥିଲି ନା କଣ ହୁଁ। ମୁଁ କହିଲି ଭୁବନେଶ୍ୱରରେ ତ ମୁଁ ରହୁଛି ଏବେ ସ୍ୱାମୀ ସ୍ତ୍ରୀ ଆଉ ମୋର ଦିଟା ଝିଅ କାଲି ମୁଁ କଥା
ଆ ଆଚ୍ଛା ଆଚ୍ଛା ହଁ ହଁ ଓହୋ ।
ଦିଟା ଯୋଉ ଝିଅ । ସେୟା ଆଉ ରୋଷେଇ ଫୋଷେଇ କରିବି ଆଉ କଣ? ଆଜି ରବିବାର ଛୁଟି ଅଛି ବହୁତ ସାରା ଜିନିଷ କିଣା କିଣି ସ ଟିକେ ଗ୍ରୋସରୀ ଆଣିବା ପାଇଁ ଯି ବାର ଅଛି ପିଲାଙ୍କର ସୁ ହଁ, ମୁଁ କହିଲି ଗ୍ରୋସରୀ ଆଣି ଯିବୁ, ପିଲାଙ୍କର ସ୍କୁଲର-ଅ। ସବୁ ଦିଆହେଇଛି ଯଉ ହଲିଡେ ର ପ୍ରୋଜେକ୍ଟ। ଚୁଡା ହଁ ସେଇ ବାସ ସେ ହଲିଡେ ପ୍ରୋଜେକ୍ଟ ଯୁଡା ବନେଇବା ପାଇଁ ଯିବି ଆଉ ଆଜି ଟିକେ ସେଥିପାଇଁ ଟିକେ ଏବେ ଜଲ୍ଦି ରୋଷେଇ କରିଦେବି । ଚାରିଟା ଓଳୁ ତ ଦେଖ
ପାଗ ବି ଭଲ ଦେଇଛି ଆଉ ।
ନାଇଁ ପାଗ ଭଲ ଦେଲେ ବି ଯୋଉ ଗୁଳୁଗୁଳି ଟା ହୋଉଛି
ଗୁଳୁଗୁଳି ହଁ ହଁ ହଁ ଆମେ ବି ଭୁବନେଶ୍ୱର ରେ ରହୁଛୁ ନା ଆମର ବି ଭୁବନେଶ୍ଵର ପରମାନେଣ୍ଟ ଆମର ଏପଟେ ବାରଙ୍ଗପଟେ। କେଉଁଝର ଟା ଆମର ବାପଘର କେ
ଅ କାଲି କହିଲ କେଉଁଝର ରେ ରହୁଛି ନା ମୁଁ ସେ
ସେ ନା ନା କେଉଁ କେଉଁଝର ଆମର କହିଲି ନା ।
ଓହୋ ଏବେ କହିଲନି ନା ଦେଢଶୁର ନା କଣ କହିଲ ବାହା ହେଇ ନାହାଁନ୍ତି । କାଲି କଥା ହଉଥିଲି କା ସହିତ କେ ଜାଣି? ତମେ କହୁଥିଲ ଏଠି ତମର ଯୋଉ ଦେଢଶୁର ତମର ଗୋଟେ ଝିଅ ଟେ ଅଛି ନର୍ସରୀ ଯାଉଛି ।
ହଁ ହଁ ହଁ ।
ଓହୋ ଆଉ ତ ତମେ ତାହାଲେ ଏ ଏଠି ରହୁଛ ନା କେଉଁଝରେ ରହୁଛ?
ହଁ ହଁ ହଁ ହଁ ।
ବା ।
ହଁ ହଁ ।
ବାରଙ୍ଗ ତ ପାଖରେ ଆମେ ତ ରହୁଛୁ ପଟିଆ କଳାଗାହାଙ୍ଗ । ଓହୋ -
ବାପ ଘରଟା ।
ଏଠି ଏଇଠି ତ ଆମେ ବାରଙ୍ଗ ପାଖରେ ତ ଆମେ ପାଖାପାଖି ରହୁଛୁ । ଏ ପ
ନାଇଁ ମୁଁ ଶାଶୁଘରେ ରହୁଛି ନା, ବାରଙ୍ଗ ପାଖ ରେ ।
ହଁ ସେଇ ତ କହୁଛି, ବାରଙ୍ଗ ପାଖରେ ଭୁବନେଶ୍ୱ ର ବାରଙ୍ଗ କେତେ ବାଟ କି?
ବାରଙ୍ଗ ।
ଆଉ ପଟିଆ ଏଇ କେନାଲ ବନ୍ଧ ଦେଇକି କଳାରାହାଙ୍ଗ କଳାଝରି କେନାଲ ବନ୍ଧ ଦେଇକି, ଆମେ ବାରଙ୍ଗ ଦେଇକି ଯାଉଛୁବା ବାପ ଘରକୁ ତ୍ରିଶୁଳିଆ ଦେଇକି ।
ଆ ଧୁଆ ମ ଯା ଯା ଯା ଚାଲେ କଥାହବା ଚାଲେ। ଇଏ କରୁତୁ ଯା। ହ୍ୟାଲୋ!
ହୁଁ! ହୁଁ! ଏଇଠି ହଉ ହଉ ଝିଅର ଏବେ ଯାଉଛି କୋଉ ସ୍କୁ ସ୍କୁଲକୁ?
ସିଏ ଏଇଠି ଆମର ପାଖାପାଖି ଯୋଉ ନାହିଁ କି, ଭେଙ୍କେ ଭେଙ୍କଟେଶ୍ଵର ଯୋଉ ସେଇଠି?
ହୁଁ ହୁଁ ହଁ। ଓ ନର୍ସରୀ ଯାଉଛି ଏବେ ନା?
ଯୋଉ ଗମେଟ୍ ର ଗୋଟେ ବାହାରି ନେହିଁ କି ଏବେ? ହଁ ହଁ। ଆର ବର୍ଷକୁ ତାକୁ ମାନେ ଥ୍ରୀ ଇୟର ହେଇ ମିଲିଥିଲା ତ ସେ ଜାନୁଆରୀ ମାସରେ ଯୋଉ ଫମ୍ ଟା ପକା ମତେ ସେ ଜଣାନି ତା ବାବା କଣ ବୁଝି
ତମର ଟିକେ ନେଟୱାର୍କ ଇସୁ ରହୁଚି ବୋଧେ?
ଏବେ ଶୁଣା ହେଲା?
ହଁ ଏବେ ଶୁଣାଗଲା ଟିକେ କଟି କଟି ଯାଉଥିଲା। ହଁ ଏବେ ଶୁବିଲା ସେତଳେ ଟିକେ କ ଟି ଯାଉଥିଲା।
ହଁ ହଁ ସେଇଠି ମାନେ ଆ ତାକୁ ଥ୍ରି ଇୟର ହେଇନଥିଲା ତ ସେଥିପାଇଁ ସେଟା ଆମେ ଆପ୍ଲାଏ କରି ପାଇଲୁନି ନେକ୍ସଟ୍ ଇୟରକୁ ସେଟା ଆପ୍ଲାଏ କରିବୁ ଯଦି ସେଠି ହେଇଯିବ ଏଠୁ ଟ୍ରାନସ୍ପର୍ କରିକି ସେଠିକି ହଁ ସିଏ ଅଛି ନାଁ କଣ ତ ମତେ ଜଣାନାହିଁ ଠିକ୍ ତା ବାପା କଣ ମତେ କହୁଥିଲେ ବୁଝିକି
ଆର୍ତିରେ ତ ହେଟା ଯୋଉ ଯାଇକି ଏଲ କେଜି ହୁଁ! ଛଅ ବର୍ଷ ପରେ ନା କଣ? ଛଅ ବର୍ଷରୁ ନା।
ନାଇଁ ଛଅ ବର୍ଷ ଗୋଟେ ଅଛି ଆଉ ତିନି ବର୍ଷ ବି ଗୋଟେ ଅଛି ନା?
ଉଁ ଜାଣିନି।
ସେ କଣ ଭଲ ସେ ସେ ବିଷୟରେ ଜାଣିଚନ୍ତି କିଛି ଭଲ ପଢାପୁଢି ହଉଚି କି ନାହିଁ କି କଣ କିଛି ଜାଣିଛନ୍ତି?
ଆରେ ନାଇଁ ଗମେଣ୍ଟ ର ତମେ କୋଉଟା କଉଚ ମୁଁ ତ ବୁଝିପାରୁନି ଯଉ ଏଥିରେ ଯୋଉ କେନ୍ଦ୍ରୀୟ ବି ଦ୍ୟାଳୟ କଥା କଉଚ କି? ବାଲଭାଟିକା ସେନଟ୍ରାଲ୍ ଗମେଣ୍ଟ ର ସେଟା ତ ଭୁବନେଶରରେ ଖୋଲିିନି। ଆଉ ଯୋଉ ଆର୍ଟି ଥ୍ରୋ ରେ କହୁଚନ୍ତି ସେଟା ଛଅ ବର୍ଷରେ ଯାଇଁକି ସେଟା ତ ତମର ହେଲେ ତମକୁ ସ୍କୁଲ ଦେବେ ନା। ତମେ ଆର୍ଟି ରେ ଫର୍ମ ପକେଇବ ନ ହେଲେ ସିଲେକ୍ଟ ହେଲେ ସେ ତମକୁ ଯୋଉ ସ୍କୁଲ୍ ଦେବେ ସେ ତମେ ତମ ତମ ଦେ ତମ ଏରିଆ ଭିତରୁ ପାଞ୍ଚ କିଲୋମିଟର ଯୋଉ ସ୍କୁଲ ଥିବ ତମେଠ ସେଇଠୁ ତମେ ପକେଇବା ତମର ଯି ଲଟେରୀରେ ଉଠିଥିବ। ତାହାଲେ ତମେ ଆଡମିସନ କରିବା ନା ଆଉ। ହଲ
ସେ ନାଇଁ ସେଇଟା ବା ସେଇଟା ସେଇଟା କହୁଛି ଯଦି ସେଇଟା ହେଇଗଲା ତାହେଲେ ସେଠି କରିବ ଆଉ।
ହଁ ହଁ ଯଉ ସିଲେକ୍ଟ ସ୍ଲ ତମ ଏରିଆ ଭିତରେ ଯାହା ସ୍କୁଲ ଥିବ ଯେତିକି ପାଞ୍ଚ କିଲୋମିଟର ଭିତରେ ସେଇଥିରେ ପକେଇବ।
ହଁ ଆମର ଏ ପାଖାପାଖି ଗୋଟେ ଅଚୁ ଅଛି।
ତମ ଘର ପାଖରୁ ତମ ରେସିଡେନ୍ସି ଆଡ୍ରେସ ଠାରୁ ପାଞ୍ଚ କିଲୋମିଟର ଭିତରେ ଯୋଉ ସ୍କୁଲ ଥିବ ସେଇଥିରେ ପକେଇବା। ପାଞ୍ଚଟା ସ୍କୁଲ ପକେଇ ପାରିବ।
ହଁ ହଁ।
ବଟ ମୁଁ ଯେତିକି ଜାଣିଛି ସେଟା ଏଲ କେଜି ଜି ନର୍ସରୀ ତ ନାହିଁ ଏଲ କେଜି ଏବେ କରିଦେଇଛି ନା କଣ ଏ କେଜି ଲକେଜି ରୁ
ନାଇଁ ଆମ ଜଣେଙ୍କ ସାଙ୍ଗ ଜଣେ ସିଏ ତାଙ୍କ ୱାଇଫ ସେ
ଏଲକେଜି ନାଇଁ ୟୁକେଜି ରୁ ପାଞ୍ଚ ବର୍ଷ ର ଅଛି ଛଅ ବର୍ଷରୁ ଏ କେଜିୟ କେଜି ଏବେ ଖ ଆଉ। ନହେଲେ ଷ୍ଟାଣ୍ଡାର୍ଡ ୱାନ।
ହଁ ହଁ। ମାନେ ମୁଁ କହିଲି ଆଙ୍କ ହଜବେଣ୍ଡ କ ତାଙ୍କ ଜଣେ ସେ ସ୍ ଟିଚର ଅଛନ୍ତି ତାଙ୍କର ଗୋଟେ ପୁଅ। ଏ ପୁଅ ଟା ସେଇଠି ପଢୁଛି ସ ସେ ସିଏ ହିଁ କହିଥିଲେ ତା ତା ମାନେ କରେ।
ଆ କଣ ସେତି ଧର ସେମିତି କିଛି କର ଅଛନ୍ତି ଜାଣିନୁ ଓ
ସେଇଆ ତ ଆଉ।
ଛୁଆ ଧାରିଛ ଗୋଟେ ଗଲା ହଉଛନ୍ତି। ହ
ସେ କାନ୍ଦୁଛି ଖେ
ଓହୋ ଓ ପିଲାର ମୁଣ୍ଡ ସଫା କରିବା ପାଇଁ ଭଲ ଲାଗେ ନା କଣ?
ନାଇଁ ସେ ଛୋଟ ଅଛି ତ ତାକୁ ପାଣି ଯୋଉ ପଡିଗଲା ସେ ପୁରା ଯୋଉ କଣ କହିଲେ ଅଣ ନିିଶ୍ୱାସି ହେଇଯାଉଛି। ସେଇ ପାଇଁ ସେ ଡରି ଯାଉଛି ସେ ମୁଣ୍ଡ ଗାଧେଇବ ମାନେ ଆ ମୁଣ୍ଡ ବାନ୍ଧି ଚୁଟି ଟିକେ ଟିକେ ତାର ଅଛି। ଡରି ଯାଉଛି ଆଉ।
ହଁ ଯୋଉ ନୋ ଟିଅର୍ସ ସାମ୍ପୁ ଲଗେଇଦବେ କଣ ହବ।
ପଡ଼ିବନି।
ନୋ ଟିଅର୍ସ ବାଲା ସାମ୍ପୋ ଆସୁଛି ନା। ପିଲାଙ୍କର ସେଇଟା ଲଗେଇଲେ କିଛି ପଡିବନି ଜନ୍ସନ ବେବି ର ତ ଆସୁଛିତ ନୋ ଟିଅର୍ସ ଵାଲା ସମ୍ପୋ ହ ହେରା ଟା ପୋଡି ବନି ନୋ ଟିଅର୍ସ। ପଡ଼େନି ଜନ୍ସନ ବେବି ର ଲେଖା ହଉଛି ଗୋଟେ ନୋ ଟିଅର୍ସ ସମ୍ପୋ।
ଦେଖା ସେଟା ଦେଖ ଖିଆ ଆଜି ଆଣିବା ନହେଲେ।
ଜମା ଆଖି ପାଖରେ ପଢିଲେ ବି କିଛି ପଡିବନି ଏରା ସବୁ ଛୁଆ ମାନଙ୍କ ପାଇଁ ତ ହଁ ହଁ ହଁ ମ ମୋ ପିଲାମାନେ ତ ଲଗ ଆଉ ବଡ ତ ହେଲାଣି ଆଉ ଏବେ ପର୍ଯ୍ୟନ୍ତିଁ ବି ମୁଁ ଲଗେଇ ଦଉଛି।
କଣ ସେଟା କହିଲେ ନଟ ୟାର୍କ?
ନୋ ଟିଅର୍ସ।
ଆଛା ଆଛା ଆଚ୍ଛା। ହଁ ହଁ ହଁ।
ମାନେ ଲୁହ ପୁହ ବାହାରିବନ ପଡିିବନି ବୋଲି ଆଉ ନ ଟିଅର୍ସ ସମ୍ପୋ ଜଂସନ ବେବି ର ଯ ସମ୍ପୁ ପ୍ରାୟ ପିଲାମାନଙ୍କ ସାମ୍ପୁ କହିଲେ ଦେବେ ଯୋଉଟା ଲୁହ ବାହାରିବନି। କି ପୋଡିବନି କହିଲେ ଦେବେ ସିଏ ଆଉ କହିବେ ଆଉ। ଏଇ ଦେ ବିହଗ ର ବି ଆସୁ ଚି
ବେବି ହଗ୍ର ହଁ ସେଇ ଫାଷ୍ଟ ଟାଇମ ମଗେଇଦଲେ ହବ ଆଉ।
ହୁଁ। ଏଇ ଆାଉ। ହଉ ତାହଲେ କାମ କରନ୍ତୁ ମୁଁ ବି ଯାଉଛି ହଁ କାମ କରନ୍ତୃ ମୁଁ ଟିକେ ରୋଷେଇ କରିଦିଏ।
ହଁ ହଁ ଠିକ ଅଛି।
ହ